ହାଲୋ।
ହାଲୋ।
ହଁ ହାଲୋ କଣ କରୁଛ?
ଏଇ ବସିଥିଲି ଆଉ। ତମେ?
ମୁଁ ଏ ରୋଷେଇ ସାରିକି ଏବେ ଏଇ ଛାତ ଉପରେ ବସିଛି।
ହ ଗରମ ତ ହଉଚି ଆଜି ଟିକେ ଥଣ୍ଡା ପବନ ଦଉ ଆମ ଆଡେ ଥଣ୍ଡା ପାଗ ଟିକେ। ତମ ଆଡେ କେମିତି ଗରମ ନା ଥଣ୍ଡା?
ଆମ ଆଡେ ପ୍ରବଳ ହୋଉଛି।
ହଁ। ଅହ ଥଣ୍ଡା ପବନ ଟିକେ ଦଉଥିବ ବସିଥିବ। ହଁ ଆମର ରୋଷେଇ ସାରିକି ମୁଁ ବି
ଆହା।
ଆମର ରୋଷେଇ ସାରିକି ମୁଁ ବି ଟିକେ ଥଣ୍ଡା ପବନ ଦେଉଛି ବାହାରେ ଟିକେ ବସିଥିଲୁ। ଆଉ ତମ ଆଡେ ମୁଁ ଶୁଣିଥିଲି ଏନ୍ତି କଣ ସବୁ ଡାଲି ଜାତୀୟ ସବୁ ଚାଷ ହଉଛି। ଯେମିତି କିି ବିରି ମୁ ଗ ଏଇରା ସବୁ ହୋଉଛି ବୋଲି ଶୁଣିଥିଲି। ଆଉ ହୋଉଛି ନା ନାହିଁ?
ହଁ ହଉଛି ଆମର ବିରି ହୋଉଛି କୋଳଥ ହୋଉଛି। ମୁଗ ହଉଚି ହରଡ଼ ହଉଚି। ଆଉ ଏଇ ସବୁ ହଉଚି ଆଉ।
ଅ ହ। କାରଣ ଆମ ଆଡେ ସେଇ ସବୁ ଡାଲି ଜାତୀୟ ନାହିଁ ତ ମୁଁ ଶୁଣୁଥିଲି ଜଣେ କହିଲେ ସେପଟ ଲାଇନ୍ ଆଡ଼େ ସବୁ ଅଛି। ମୁଁ କହିଲି ଦେଖିବା ଆଉ ମୋର ତ ଜଣେ ରିଲେଟିଭ୍ ସେପଟେ ଅଛନ୍ତି। ତାଙ୍କୁ ଟିକେ ଫୋନ୍ କରିଦେବି ଆଉ, ମୋ ପାଇଁ ସବୁ ସବୁ ପ୍ର କାର ଯୋଉ ଜାଇ ଡାଲି ଜାତୀୟ ସବୁ ଜାଇ ସବୁଥରୁ କେଜିଏ କେଜିଏ ରଖିକି ଟିକେ ପଠେଇବେ ଆଉ। ମୁଁ କହିଲି ଦେଖିଆ ଆଜି ଟିକେ ପଚାରି ଦିଏ ଅଛି କି ନାହିଁ। ତମେ ତ କହିଲେନୁ କହିଲଣି ଯେହେତୁ ଅଛି ଆଉ ସବୁ କଣ ଘର ସବୁ ଲୋକ କରୁଚନ୍ତି ନା କେମିତି କଣ କରୁଚନ୍ତି?
ହଁ ସବୁ ଲୋକମାନେ ସବୁ ଜେଝା ବିଲରେ ସବୁ କରୁଛନ୍ତି। ଆଉ ବ୍ୟବସାୟ ବି ସେରା କରୁଚନ୍ତି ବିକ୍ରି ବଟା କରୁଚନ୍ତି। ଯାହା ଯିଏ ଦରକାର ହଉଚି, ବହୁତୁ ବହୁତୁ କରୁଛନ୍ତି ନା ବହୁତୁ ହଉଚି। ତେଣୁ ସମସ୍ତେ ବିକ୍ରି ପାଇଁ ବି ରଖୁଚନ୍ତି। ଯେମିତି ଗୋଟେ ଧାନ ଯେମିତି ବିକ୍ରି ହଉଚି, ସେମିତି ଆମର ବିରି, ମୁଗ, କୋଳଥ, ହରଡ଼ ସବୁ ବିକ୍ରି କରୁଚୁ। ବଜାରରେ।
ଅ ହ। ନା ଖାଇବାକୁ ବି କରୁଚନ୍ତି। ବିକ୍ରି କରିବାକୁ, ଭଲ କଥା ଅଳ୍ପ କଲେ ଖାଇବ ବି ବିକ୍ରି କଲେ ବି ଆମର ପ ଦି ପଇସା ଇନକମ୍ ବି ହବ। ଆଉ ଭଲ କଥା। ଆଉ ମତେ ନହେଲେ କିଛି ବିହନ ଏ ବର୍ଷ ଯଦି ଯାହାର ଅଧିକ କରୁଥିବେ ତାଙ୍କୁ କହିବ ମତେ ବିହନ ନହେଲେ ଦେବେ ଦେଖିବା ମୁଁ ଆମ ଏପଟେ ଏପଟେ ବିଲ ଅଛି, କିନ୍ତୁ ଲୋକ କେହି କରୁନାହାନ୍ତି। ଯଦି ବିହନ ବି ମିଳୁନି, ଆଉ ମାର୍କେଟ ରୁ କଣ କିଣିବୁ ଉଁ ସାର ଦିଆ ଜିନିଷ, ତମେ ତ ସେଠି ଦେଶି ଯେହେତୁ ଖତ ପକେଇକି କରୁ ଥିବେ ଗାଁ ଏରିଆ ମାନେ, ଆଉ ମତେ ସେଇ ତମ ମାନେ ଭଲ ଜିନିଷ ଟିକେ ବିହନ କିଛି ଦେଲେ ଏବେ ଏଇ ବର୍ଷ ମୁଁ ନହେଲେ ଲଗାନ୍ତି। ବର୍ଷା ତ ହେଲାଣି ଏଇନା ତ ଧାନ ଟାଇମ୍।
ହ
ଧାନ ଟାଇମି ସରୁ ଧାନ ପରେ ପରେ ତ ସବୁ ମୁଗ, ବିରି ଏ ସବୁ ଲଗାନ୍ତି। ଧାନ ଟାଇମ୍ ଶଇଲା ପରେ ମତେ ବିହନ କିଛି ରଖିଥିବ ଲୋକଙ୍କୁ କହିଥିବ ନହେଲେ ତମର ଯଦି କରୁଚ ରଖିଥିବ। ସବୁ ଧାନ ଟାଇମି ସଇଲା ପରେ ମତେ ବିହନ ଦବ। ମୁଁ ଆମ ଏପଟେ ଦେଖିଆ ଲଗେଇବି। କେତେ ଆଉ କିଣିକି ଖାଇବୁ। ଲଗେଇଦେଲେ ନିଜେ ଖାଇବୁ। ଖାଇବା ସାଙ୍ଗରେ ବି ବିକ୍ରି ବି କରିପାରିବୁ।
ହଁ। ଆମର ଏପଟେ ଧାନ ହଉଚ ଅଧା ହେଇଥିବ ହଁ ହିର ହିଡରେ ଗୁରେ ବି ବୁଣନ୍ତି ବିରି। ହିର ବିରି ବିରି ଅଛି। ତାପରେ ଧାନ କଟା ସରିଲା ପରେ ଗୋଟେ ପ୍ରକାର ବିରି ବୁଣାଯାଏ। ଗୋଟେ ମୁଣ୍ଡ୍ ମୁଣ୍ଡି ବିରି। ଆଉ ଗୋଟେ ହଉଛି ଟି ନାଇନ୍ ବିରି। ଦି ପ୍ରକାର ବିରି ଚାଷ ହୁଏ। ଆଉ ମୁଗ ବି ଦି ପ୍ରକାର ହୁଏ। ଗୋଟେ କଳା ମୁଗ ହୁଏ, ଗୋଟେ ଝାଇଁ ମୁଗ ହୁଏ। ଆଉ କୋଳଥ ବି ଅଛି, ଗୋଟେ କଳା କୋଳଥ ଗୋଟେ ମାଟିଆ କୋଳଥ। ଦି ପ୍ରକାର ବି ଅଛି।
ଓହୋ। ମୁଁ ତ ଜାଣିନି ଏତେ ଚାଷ ବିଷୟରେ, ଯେହେତୁ ତମେ କହିଲଣି ଏତେ ପ୍ରକାର ସବୁ ଡବୁ ଡବଲ୍ ଦି ଦି ପ୍ରକାର ଅଛି ଯୋଉ ଟା ମାନେ ଆମେ କଥାମେ ତ ଜାଣିଛ ଆମ ଆଡେ ଖାଲି ଧାନ ଲୋକ କରୁଛନ୍ତି ଆଉ କିଛି କରୁନାହାନ୍ତି। ଯୋଉଟା ମାନେ ଭଲ ହବ ଯୋଉ ଫସଲ ଟା ଭଲ ହବ ଆମେ ଖାଇ ପାରିବା ବିକି ପାରିବା ମାନେ ଯେମିତି ପାଣି ସୁବିଧା କି ଖରା ସୁବିଧାରେ ଯଉଟା ଯେମିତି ହଉଥିବ ସେଇ ବିହନ ଟା ମୋ ପାଇଁ ରଖିଥିବ ମୁଁ ଆଣିକି ଁ କରିବି ଆଉ। ବା ମୁଁ କଲାଠୁ ଜଣ ଯଦି ଜଣେ ଜାଣିଥିବ ଗାଁ ରେ କଲା ମାନେ ଯଦି ଭଲ ହେଲା ଗାଁ ଲୋକ ସମସ୍ତେ ବି ତାପରେ ଇଚ୍ଛା କରିବେ କରିବା ପାଇଁ। ତ ମୁଁ ତ ଆମ ଏଇଆଡେ ଜାଣିନି ତମଠୁ ସବୁ ଜାଣିକି ପଚାରିକି ଦେଖିବା ଗୋଟେ ବର୍ଷ କରିବି ଯଦି ଭଲ ହେଲା ଆଉ ତାହେଲେ ମୁଁ ଅଧିକ ଆକାରରେ କରିବି ଯେମିତି ବିକ୍ରି କରିବା ପାଇଁ ଯେମିତି ଲାଭ ଟିକେ ପାଇବା ଆଉ।
ହଁ ଆଉ ଆଡେ ତେ ତେଲ ଜାତୀୟ କିଛି କରନ୍ତି ନା ନାଇଁ ତୈଳ ଜାତୀୟ?
ଅ ସୋରିଷ ଲଗାନ୍ତି ସୋରିଷ ଖାଲି ଲଗାନ୍ତି। ଆଉ ସୂର୍ଯ୍ୟମୁଖୀ ଲଗାନ୍ତି ଯେହେତୁ ଆମର ଅ ଅଛି ସେପଟେ ନାଳ ଏରିଆ ପାଣି ଟିକେ ରୁହେ ସେଇ ଜଙ୍ଗଲ ସାଇଡ ବିଲଉରା। କରେ ସୋରିଷ ଆଉ ସୂର୍ଯ୍ୟମୁଖୀ ଏଇ ଦିଇଟା ଲଗାନ୍ତି। ଏତ ସୋରିଷ ଟାଇମ ରେ ନେଇକି ତାପରେ କଳରେ ପେସେଇକି ତେଲ ବାହାର କରନ୍ତି। ଆଉ ଆଉ ବେଶୀ କିଛି ଲଗାନ୍ତିନି ମୁଁ ଏପଟେ ସବୁ ତ ଖାଲି ଏଥର କିଣା ଜିନିଷ ଲୋକ ଚାହୁଁଛନ୍ତି ପରିଶ୍ରମ କାହିଁ ବିଲରେ କରିବୁ ଖରାରେ କି ପାଣି ଦବୁ କି ଯିବୁ ବିଲୁ ମାର୍କେଟକୁୁ ତ ପଳେଇବୁ କିଣା ଜିନିଷ କିଣି ଆଣୁଛନ୍ତି ସହଜରେ ପରିଶ୍ରମ କରିବାକୁ ପଡୁନି। ଖାଇଦଉଛନ୍ତି, କିନ୍ତୁ ସେ ଜାଣି ପାରୁନାହାନ୍ତି କିଣା ଜିନିଷ ଆମର ଖାଇଲେ କେତେ ଦେହ ଖରାପ ହଉଛି ଏଥର। ନିଜେ ଯେମତି କରିକି ଦେଶୀ ଜିନିଷ ଖାଇଲେ ଯେମତି ଭଲ ଦେହ ଆଗ କାଳିଆ ଲୋକମାନୋନ ଦେଶୀ ଜିନିଷ ଖାଉଥିଲେ ବୋଲି ବହୁତ ଦିନ ମାନେ ଦେହ ଖରାପ ହଉନଥିଲା। ମାନେ ତାଙ୍କ ବୟସ ହେଲେ ତାଙ୍କ କିନ୍ତୁ ଯୋଉ ରୋଗରେ ସେମାନେ ପଡୁନଥିଲେ। ଏବେ ତ ଜାଣିଥିବେ ସବୁ ସାର ଜିନିଷ ଖାଇକି ସବୁ ତିରିଶ ଚାଳିଶ ବର୍ଷରୁ ଲୋକଙ୍କୁ ରୋଗ ହେଇଯାଉଛି। ବହୁତ ରୋଗରେ ଘର ଘର ପିଛା ଲୋକଙ୍କୁ ରୋଗ। କିନ୍ତୁ ଆମେ ସେଇଥିପାଇଁ ଚେଷ୍ଟା କରୁଛୁ ଏବେ ଟିକେ ସେ କିଣା ଜିନିଷ କମ ଖାଇକି ସବୁ ଦେଶୀ ଜିନିଷ ନିଜ ବାରି ହେଲା ବିଲ ହେଲା ସବୁ ଜିନିଷ ଡାଲି ହଉ ପନିପରିବା ଜିନିଷ ହଉ ସବୁ ଲଗେଇକି ଖାଇବୁ। ଆଉ ତମର ବର୍ଷା ଦିନି ପନିପରିବା କଣ ସବୁ ଲଗେଇଛ ନା ନା କିଣିକି ସବୁ ଖାଉଛ।
ନାଇଁ ଆମେ ଲଗଉଛୁ। ଭେଣ୍ଡି ଲଗଉଛୁ, ଜହ୍ନି ଲଗେଇଛୁ, ବାଇଗଣ, ଲଙ୍କା, ବୋଇ ଟାଳୁ, କଖାରୁ ଆଉ ଲାଉ। ଅ ଆଉ ସାରୁ। ଆଉ ଏଇସବୁ ଲାଗୁଛି ଆଉ।
ହଁ ଭଲ କଥା କାରଣ ଯାହା ହଉ କିଣିକି ଖାଉନ ଏତେ ସବୁ ଜିନିଷ ଲଗଉଛ ଆମ ଆଡେ ତ ସବୁ କିଣିକି ଖାଉଛନ୍ତି। ମୁଁ କିନ୍ତୁ ଟିକେ କିଣା ଜିନିଷ ଭଲ ପାଏନି ମୁଁ କହେ ଦେଶୀ ଜିନିଷ ଟିକେ ନିଜେ ଉଁ ବାରି ତ ଅଛି ନା ବାରି ଅଛି ପାଣି ବି ସୁବିଧା ଅଛି ଲଗେଇକି ଟିକେ ଖାଇଲେ ଭଲ। ଯାହା ହଉ ତମେ ସେଇଟା ଲଗେଇକି ଖାଉଚ ଖାଉନ କିଣା ଜିନିଷ। ଦେହ ପ୍ରତି ବି ଟିକେ ଯତ୍ନ ନଉଚ ଭଲ କଥା। ତମେ ବି ତମ ଗାଁ ସାହି ପଡିଶା ସମସ୍ତେ କୁହନ୍ତେ କିଣା ଜିନିଷ ଆଉ ଖା ନା ଦେହ ଖରାପ ସାର ଜିନିଷ ଆଉ ଖାନ ଆମେ ଆମର ତ ଗାଁଉଲିଙ୍ଗ ଗାଁ ଖତ ବି ଗାଁ ରେ ମିଳୁଚି ତ ଖତ ପକେଇକି ଆମେ ଏ ଯୋଉ ବାରିରେ ହଉ ବି ବି ଯାହାର ବିଲ ଥିବ ବିଲରେ ହଉ ପନିପରିବା କରିକି ନିଜେ ଖାଇବା ସହିତ ଆମେ ବିକ୍ରି ବି କରିପାରିବା। ଆମେ କାଇଁ ସେ ବ୍ ସାର ପକା ଜିନିଷ ପ ଫସଲ ବଢିବା ପାଇଁ ଖାଲି ବହେ ସାର ଦେଇକି ତାକୁ ମେଡିସିନ ଦ୍ଵାରା ବଢେଇ ଦଉଛନ୍ ଯୋଉଟା କି କିଛି ଆଉ ସ୍ଵାଦ ରହୁନି ସବୁ ଜିନିଷର ଆଗୁରୁ ବାରି ଜିନିଷର ଯେମିତି ଗୋଟେ ବାସ୍ନା ଥାଏ ପରିବା ହଉ କି ଯେକୌଣସି ଜିନିଷ ର ଗୋଟେ ବାସ୍ନା ଥାଏ ଏଇ ମାର୍କେଟ ରୁ ଆସୁ ଥିବା ଜିନଷର କିଛି ମାନେ ଗୋଟେ ବାସ୍ନା ହିଁ ରହୁନି। କାରଣ ହେଟା ସାର ଦିଆହେଇକି ବଢା ହଉଚି ବାରିରେ ଆମର ତ ଖତ ଦିଆ ହେଇକି କରାହଉଚି। ହଁ ତମେ
ସାର ପକଉନୁ ଅମୃତଭଣ୍ଡା କ କଞ୍ଚା କଦଳୀ ସଜନା ଆମର ସବୁ ବାଡିରେ ଆମେ ଖାଉଚୁ ଆମେ ବେଶୀ କିଣିକି କିଛି ଖାଉନୁ।
ଯା ହଉ ଭଲ। କାରଣ ଆଜି କାଲି ଜାନଚ ଘର ଘରକା ଡାଇବେଟିସ୍ ବ୍ଲଡ ପ୍ରେସର ଘର ଘରକା ଯେ କୌଣସି ଗୋଟେ ଲୋକର ଯାହା ବି ହେଲେ ହଉଥିବ। ଏଇ ସବୁ ଆମେ ସାର ପକା ଜିନିଷ ଖାଇକି ଏମତି କମ ଏଜ ରୁ ଛୁଆଙ୍କ ଚୁଟି ପାଚି ଯାଉଚି। ଚୁଟି ଉପୁଡି ଯାଉଚି ଦାନ୍ତ ଗଳି ଯାଉଛି କିନ୍ତୁ ଆଗକାଳ ଲୋକଙ୍କର ଦେଖିବ ବୁଢା ବୁଢୀ ହେଇଯିବେଣି କିନ୍ତୁ ତାଙ୍କ ଚୁଟି ପାଚୁ ନଥିବ ଦାନ୍ତ ଗଳି ନଥିବ। ଏ କାରଣ ସେମାନେ ସବୁ ଦେଶୀ ଜିନିଷ ଖାଉଥିଲେ ଆଉ। ଯାହା ହୋଉ ତମେ ବି ସବୁ ଜାଣିଲ ବୁଝିଚ ବୋଲି ଇଁ ଦେଶୀ ଜିନିଷ ଲଗେଇ ଘରେ ଖାଉଚ ଗାଁରେ ବି କରୁଚ ଭଲ କଥା। ଏମିତି ସବୁବେଳେ ଲଗେଇକି ଖାଇବ ଆଉ।
ତମଆଡେ ଆଉ କଣ ଚାଷ ଅଛି ନା ନାଇଁ ଖାଲି ସେଇ ଧାନ ଆଉ ଗହମ। ବାଜେରା ଏସବୁ କିଛି ହଉଛି ନା ନାଇଁ ଆମର ଏପଟେ ହୋଉ ନି ସେ ସବୁ।
ଆମର ସେରା ହୋଉନି ଆମର ବାଦାମ ଆଖୁ ଏଇ ସବୁ ଲଗା ହଉଚି। ବୋ ଆମ ଗାଁରେ ତ ଦେଖୁଚ ବିରି ମୁଗ ବି ଲଗୁଉନାହାନ୍ତି ମୁଁ କହିଲି ଫାଷ୍ଟ ତମଠୁ ଆଣିକି ଲଗେଇବା ପାଇଁ। ତ ଖାଲି ସେଇ ସୋରିଷ ଆଉ ଯେ ଫୁ ଯୋଉ ସୂର୍ଯ୍ୟମୁଖୀ ତେଲ ଏଇ ଦିଇଟା ଆଉ। ବାଦାମ କରନ୍ତି ବାଦାମ ଟାଇମରେ ବାଦାମ ଆଉ। ଆଖୁ ଆଖୁ ଲଗାନ୍ତି ବିଲ ମାନଙ୍କରେ ବୋହୁତ ବୋହୁତ ବିଲ ମାନଙ୍କର ଏଇ ସେ ଜଙ୍ଗଲ ସାଇଟ୍ ଯୋଉ ବିଲ ସବୁ। ସେଇଠି ସବୁ ଆଖୁ ଲଗାନ୍ତି ଆଉ। ଆଉ ସବୁ ପନିପରିବା ବାରିରେ ଯାହାର ବଡ ବାରି ସବୁ ଅଛି ଏମିତି ସବୁ ଲଗାନ୍ତି। ଆଉ। ହଁ ସବୁ ଆଉ ତମର ଫଳ ଗଛ ସବୁ କଣ ଅଛି ବାରିରେ?
ବାଡିରେ ଆମର ଅଛି ଆମ୍ବ ଅଛି ନଡିଆ ଅଛି। ଆଉ ଓ ଏଇ ସେଇ ଯୋଉ କଦଳୀ ସଜନା ଏଇ ସବୁ ଅଛି ଆଉ।
ଆଉ ଏ ବର୍ଷ ଆ ଏବ ବର୍ଷ ଆମ୍ବ ଆସିଥିଲା ନା ନାହିଁ ୟା ଗଛରେ।
ହ ଆସିଥିଲା ପ୍ରବଳ ଆମ୍ବ ଆସିଥିଲା ଏ ବର୍ଷ।
ହଁ ଏ ବର୍ଷ ତ ସବୁଆଡେ ଆମ୍ବ ଆସିଥିଲା ଆମର ବି ଆମ୍ବ ଗଛ ରେ ଆସିଥିଲା। ଆଉ ଆମ୍ବ ଆମ୍ବ ଟା ତ ଆମର ଖଟା କରିହବ ପାଚିଲେ ବି ଖାଇହବ କଞ୍ଚା ଖାଆୟାନ୍ତି ବି ଖଟା ତରକାରୀ ଯୋଉ ଖଟା କରି ଆମ୍ବଟେ ଆମର ବି ସବୁ କରିଛୁ ଖଟା ବି କରିଥିଲୁ ଆଉ ମମି ପାଚିଲା ଆମ୍ବ ବି ଅଛି ଖାଇଥିଲୁ ବହୁତ କାରଣ ବର୍ଷକୁ ଥରେ ଯୋଉ ଜିନିଷଗୁରା ଆସୁଛି ବାରିରେ ଥିଲେ ଦେଶୀ ଜିନିଷ କିଣା ଆମ୍ବର କଣ ସିନା ଦେଖିବାକୁ ଭଲ ମିଠା ଲାଗୁଛି କିନ୍ତୁ ବାସ୍ନା ନାହିଁ ଗୋଟେ ପାଞ୍ଚିଆ ଲାଗୁଛି। ଦେଶୀ ଆମ୍ବର ମି ଠ ଦେଖିବ ବାରିରେ ଯୋଉ ମିଠା ଆମ୍ବ ଲଗେଇଥିବ ଗୋଟେ ତାର ବାସ୍ନା ଗୋଟେ କାଟିଲା ବେଳକୁ ବାସ୍ନା ଆସିବ ସବୁ ହୁଁ ଭଲ ସେଇଠି ତମେ ବି ତମ ଆଉ ସବୁ କଣ। ଆମର ତ ପିଜୁଳି ଅଛି ଲେମ୍ବୁ ଅଛି ତମର ସବୁ ଅଛି ନା ନାଇଁ?
ହଁ ଆମର ପିଜୁଳି ଅଛି ଲେମ୍ବୁ ବି ଅଛି। ଲେମ୍ବୁ ଯେ ଆମର ପ୍ରବଳ ଲେମ୍ବୁ ହଉଛି ଯାହାକି ବିକ୍ରି କରୁଛୁ ତା ସହିତ ଖାଉଛୁ।
ହଁ ଭଲ କଥା କାରଣ ଖରା ଦିନେ ତ ଜାଣିଥିବ ଲେମ୍ବୁ ପାଣି ଲେମ୍ବୁ ଟା ତ ସବୁଥିରେ ଦରକାର ଖାଇବାରେ ଦରକାର। ଲେମ୍ବୁ ପାଣି ବି ଖରା ଦିନେ ଟିକେ ଦରକାର କାରଣ ଆଜିିକାଲି ଥଣ୍ଡା ଫଣ୍ଡା ପିଇବା ଅପେକ୍ଷା ବନ୍ଧୁବାନ୍ଧବ ଲେମ୍ବୁ ପାଣି ଟା ହଉଛି ଦେହ ପାଇଁ ଭଲ। ଯିଏ ବି ଆସିଲେ ଲେମ୍ବୁ ପାଣି କରିକି ଲୋକ ଭାବନ୍ତି ଲେମ୍ବୁ ପାଣି ଦେଇଥିଲା କିନ୍ତୁ ଥଣ୍ଡା ଟା ପ୍ରେଷ୍ଟିଜ ନୁହେଁ ପ୍ରେଷ୍ଟିଜି ପାଇଁ ଦିଅନ୍ତି କିନ୍ତୁ ହେଟା ଦେହ ପାଇଁ ଖରାପ କେମିକାଲ୍ ମିଶାହଉଛି କିନ୍ତୁ ଲେମ୍ବୁ ପାଣିଟା ହଉଛି ଦେହ ପାଇଁ ଭଲ ଯାହାହଉ ତମର ଗଛ ଅଛି କିଣିବାକୁ ବି ପଡୁନଥିବ। ଖରାଦିନେ ଖାଉଥିବ ପାଣି ବି କରିକି ପିଉଥିବ।
ହୁଁ ହ ହୁଁ।
ଆ। ହଉ ହଉ ମୁଁ ଯେବେ ଯିବି ତମ ଗାଁକୁ କହିବି ମୋ ପାଇଁ ଆ ରଖିଥିବ ଯୋଉ କହିଥିଲି ସେ ସବୁ ବିହନ ମୁଁ ଆଣିକି ଆସିବି।
ହଁ ସମସ୍ତେ ଲଗେଇବ।
ହ ଆଉ ମୁଁ ଗଲେ ପୁଣି ଫୋନ୍ କରିବି ଆଉ।
ହଁ ହଁ।